ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ। କଣ କରୁଚୁ? ଏଇ ବୁଲୁଚି ଛାତ ଉପରେ ତୁ?
ମୁଁ ବି ତ ଛାତ ଉପରେ ବୁଲୁଥିଲି ଆଉ ଏଇ ଗରମ ହଉଥିଲା ବହୁତ ଜୋରେ ଲାଇନ ନଥିଲା ତ ଆଉ ସେଇଠି ଉପରେ ବୁଲୁଛି ଆଉ।
କଁ ଖାଇଛୁ?
ସନ୍ଧ୍ୟାବେଳେ ଖାଇଥିଲି ଚାହା ବିସ୍କୁଟ ମୁଢି ଏରିକା ଖାଇଥିଲି ଆଉ ତୁ?
ମୁଁ ମୁଁ ଏଇତ ଚାହା ବିସ୍କୁଟ ଖାଇଛି ଆଉ କିଛି ଖାଇନି ଦେଖୁନୁ ଦେହଟା ଭଲ ନାହିଁ ତ ଥଣ୍ଡା କୁ।
ଓହୋ ତତେ କେମିତି ଥଣ୍ଡା ହେଇଗଲା ଏଇ ବର୍ଷା ଦିନ ପାଇଁ ନା କଣ?
ଏ ନାଇଁ ମୁଁ ଏକ୍ଜାମ ଦେଇ ଯାଇନଥିଲି କି ଆନ୍ଧ୍ର ଜାଣିଥିବୁ ତ।
ହଁ।
ହଁ ସେଇଆ ତ। ଆଉ ଏଥର ଖୁଦରୁକୁଣି ଟା ଘରେ ରହିବୁ ନା କୁଆଡେ ଯିବୁ?
ନାଇଁ ରହିବି।
କେମିତି କଣ କରିବା?
ହଁ ତୁ ତ ଅଛୁ ଘରେ।
ହଁ।
ଓହୋ ହଁ ମୁଁ ତ ଯିବି ଏବେ ଘରକୁ କରିବା ଆଉ ସମସ୍ତେ ଆସିଲେଣି ଗାଁ କୁ ନା କିଏ କିଏ ଅଛନ୍ତି ସବୁ ବାହାରେ?
ନାଇଁ ଅଧାପିଲା ତ ଜାଣିଛୁ ବାହାରେ ଅଛନ୍ତିଚାକିରୀ ବାକିରି କରୁଛନ୍ତି ଆମେ ଯାହା ରହିଛୁ। ତ ଅଧା ପୁଣି ବାହା ହେଇଗଲେଣି ମୁଁ ତ ଅଛି ପୁରା ତୋର ତୁ ତ ଅଛୁ ଦେଖିବା ମିଶେଇକି କରିବା ଆଉ ତମେ ଏକାନି କଣ ଭାବିଛ ନା କିଛି ଭାବିନ ଏମିତି।
ଭାବିଛି କଣ ଯେମିତି ସବୁ ବର୍ଷ ଆମେ କରୁଥିଲେ ସେମିତି କରିବା ପିଲା ଆସିଲେ ମୁଁ ତ ଯିବି ଆଉ ଚାରି ପାଞ୍ଚ ଦିନି ପରେ ତାପରେ ଆଉ ଯୋଉମାନେ ବି ଅଛନ୍ତି ସେମାନେ ସବୁ ଆସନ୍ତୁ ହେରି ଦେଖିବା ଆଜି ଗ୍ରୁପରେ ମେସେଜ କରିଦବା ହଁ କେ କଣ ଅଛନ୍ତି ସବୁ ଆସନ୍ତୁ କୁ ତାପରେ ମିଟିଙ୍ଗ ଟା କରିଲେ ଜଣା ପଡିବ ଆଉ। ମିଟିଙ୍ଗ ଗୋଟେ କରିବା ମାନେ ଏମିତିରେ ଆଉ କଣ କହିଲୁ ସମସ୍ତେ ଆସିଲା ପରେ ଗାଁକୁ ତାପରେ ମିଟିଙ୍ଗ ଟା କରିବା କେମତି କଣ ସବୁ ପଇସା ଫଇସା କେମତି ଆଣିବା ଆର ବର୍ଷର କଣ ପଇସା ବଳିଥିବ କେ କେତେ ଟଙ୍କା ସେଇଟା ଦେଖି ଦେଖାଇ କରିବା ଆଉ।
ହଁ।
ଆଉ ହଁ। ଆଉ ଯୋଉମାନେ ବାହା ହେଇ ଯାଇଛନ୍ତି ବି ଯୋଉ ବଡ ଦେଇ ମାନେ ସେମାନଙ୍କୁ ବି ଫୋନ କରିକି ଡାକି ସମସ୍ତେ ମିଶିଲେ ଗୋଟେ ଥରରେ ଫୋନ କରିବା ଏକାଥରେ। ନହେଲେ ନହେଲେ ଜଣେ ଜଣେ ଜଣ ଜଣଙ୍କୁ କରିବା ଆଉ। ହୁଁ।
ତା ତ ସେଇ ଟାଇମରେ ତୋର କିଛି ନାହିଁ ତ ମାନେ କିଛି ପରି ଆ ପରୀକ୍ଷା ପରୀକ୍ଷା?
ନାଇଁ ନାଇଁ ମୋର ପରୀକ୍ଷା ତ ଏବେ ସରିଗଲା ସରିଗଲାଠୁ ଯିବି ଆଉ ଚାରି ପାଞ୍ଚ ଦିନ ବା ଅଛି ମୋର ପରୀକ୍ଷା ସରିଲା ପରେ ଯିବି ଆଉ ଏକାଥରେ ସବୁ ସରିଥିବ ଆଉ।
ମୁଁ ତ ଏକଜ଼ାମ ଦେଇପାରିବିନି ଜାଣିଛୁ।
ଓହୋ ହଁ ହଁ।।
ଆ କାହିଁ ଦେବି ପୁଣି ହଇରାଣ ଟି ହେବି ଲାଷ୍ଟରେ।
ହଁ ପରା ତାହଲେ ତୋର ବି ଆଉ କିଛି ନଥିବ ସେଇ ଟାଇମ ରେ ପରୀକ୍ଷା କି ଅଲଗା କିଛି?
ନାଇଁ ମୋର କିଛି ନାହିଁ ନାଁ। ମୁଁ ରହିଲି ତ ମୁଁ ଯାଇକି ଏ ଲକ୍ଷ୍ମୀ ପୂଜା ଟାଇମରେ ଏଟାର ଏକଜ଼ାମ ଅଛି ସେ ଯେଉଁ ଗୋଟେ ଟିଚର ସେ ଯଦି ପ ହାଇସ୍କୁଲ ପାଇଁ ହେଟା ଗୋଟେ ହେଟା ଗୋ ଯଦି ପକେଇବ ସେଟ ଯୋଉଟା ହେଟା ଯଦି ପଡିବ ପଡିବ ଆଉ ଗୋଟେ ହଉଛି ସେଇଆ ଯୋଉ ଯାଉଛୁ ଏକଜ଼ାମ ଦେଇ ପାଇଁ। ସେଇ ବିଡି ପାଇଁ ଏଇ ଦିଟା ଅଛି ସେଇ ଟାଇମରେ ଏକା ଟାଇମ ରେ ଲାଗି ଲାଗ ମାସେ ଦିଇ ମାସରେ। ତା ଭିତରେ ହବ ଏବେ ଆମର କିଛି ନାହିଁ ସେ ଅକ୍ଟୋବର ନଭେମ୍ବର।
ଓ ହଉ ତାହେଲେ ଭଲ କଥା ନହେଲେ କଣ କହିଲୁ ଏ ଆଉ ସବୁ ଛୁଆ ଛୁଆ ଅଛନ୍ତି ନା ଆମ ଆମେ ବଡ ପିଲା ଆଉ ମୁଁ ନହେଲେ ଏକୁଟିଆ ହେଇଗଲେ ପୁଣି ଅସୁବିଧା। ଆମେ ଟିକେ ଥିଲେ ଦି ତିନି ଜଣ ଆମ ବୟସର ଟିକେ ଭଲଲାଗିବ। ଏକାଠି କଲେ ଆଉ। କୁଟିଆ ହେଇଗଲେ ପୁଣି ଅସୁବିଧା ନା କୁଆଡେ ଦିଆଡୁଆ କରିବୁ।
ପଇସା ନେଇଥିଲା ଯୋଉ ସାଙ୍ଗ ସେ ଫେରେଇବ ତ?
ହଁ ଫେରେଇବନି କାହିଁକି ସମସ୍ତେ କହିବେ ଦବନି କାହିଁକି ସେ ନେଇଛି ତ ଦବ ନା। ଯିଏ ବି ଯିଏ ବି ଯେ ନେଇଛନ୍ତି ନା ସେ ଏକୁଟିଆ ନେଇଛି ବୋଧେ ଏଇଥର
ସେ ଏକୁଟିଆ ନେଇଛିି କହିଥିଲା ମୁଁ ନଉଛିି ସୁଧସହ ଦେବି ସେ ତ ସୁଧ ଦବନି ହେଲେ ଯେତିକି ଅଛି ସେ ଟଖେୁ
ହଁ ସୁଧ ଦଉ କି ନ ଦଉ ମୂଳ ଟା ତ ଯେତିକି ଆଟଲିଷ୍ଟ ଦବାକଥା ଦବ କାରଣ ଆଉ ପି ପିଲା ତ ଆମର ସବୁ ବାହା ହେଇଗଲେ ଆଉ କେହି ନାହାନ୍ତି ଅଳ୍ପ ପିଲା ନା ପୁଣି ପଇସା ଆଉ। କହୁନୁ କିଏ ଦେବେ ତାପରେ ଆମେ ହଁ ଦେଇଦବା ଦେଇଦବା ବଡ ପିଲା ଅଛେ ଛୋଟ ଛୁଆଙ୍କୁ କେତ କଣ ପଇସା ମାଗିବା କହୁନୁ। ସେ କୋଉଠୁ ଆଣିକି ଦେବେ।
ସୋଇ
ସେମାନେ ନଦେଲେ ପୁଣି ଆମକୁ ଅସୁବିଧା ହବ କରିବାକୁ। ଆର ଥର ତ ଦେଖୁଛ ଏତେ ଭାବିଥିଲେ ସବୁ ଭୋଜି ଫୋଜି କରିବା ଆଉ କଣ। ସମସ୍ତ ଙ୍କୁ ଡାକିବା ସବୁ ଯୋଉମାନେ ବାହା ମାନେ ଆମ ପିଇସି ମାନେ ହଉ କି ଭଉଣୀ ଭଉଣୀ ହଉ ଯୋଉମାନେ ବାହା ହେଇ ଯାଇଛନ୍ତି ସେମାନଙ୍କୁ। ସେମାନଙ୍କୁ କଣ ଡାକିବା ଦେଖୁନୁ ଏତିକିରେ ତ ହେଲାନି। କେବଳ ଯୋଉ ଖୁଧୁରୁ କୁଣି ପିଲା ସେଇମାନଙ୍କୁ ଡାକିବା ବୋଲି ବି କରିପାରିଲେନି ଆଥର। ଭାବିକି ଏତେ ଆଉ ଏଥର ପୁଣି ପଇସା ନଦେଲେ କେମିତି କରିବା ତା ହେଲେ ତାକୁ ମାଗିବାକୁ
ଏଥରକ ବି ସେ ଦିଦିଙ୍କର ଅଛି ମାନେ ତାଙ୍କର ପିଲାଛୁଆ ହବାର ଅଛି ସିଏ ବି ଆସିପାରନ୍ତି ନ ଆସିପାରନ୍ତି।
ଓହୋ!
ପରେ ହେଇଚି ନା ପରେ ଅଛି ହବ।
ତାନାଇଁ ନାଇଁ ହେଇଯିବ ପୂର୍ବରୁ ହେଇଯିବ। ତାର ଏବେ ଯାହାହେଲେ ବି ଏଇ ମୁଁ ଏବେ ତ ଫୋନ କରିଥିଲି ତାଙ୍କର ଆଜି ମେଡିକାଲ ଯାଇଥିବେ। ବେ ଚେକପ୍ କରିବା ପାଇଁ ତାଙ୍କ ଆଜି ଡେଟ ଦେବେ। ଯାହାହେଲେ ବି ସେଇ ଆଉ ପ ପନ୍ଦର ଦିନ ଭିତରେ ହେଇଯିବ।
ମ୍ ତାହେଲେ ତ ସେ ମାନେ ଆମ ଖୁଡୁରୁ କୁଣୀ ଗୁଡିକ ପୂର୍ବରୁ ତାଙ୍କର ସରତି ବ କାମ ତ?
ହଁ ସରି ଯାଇଥିବ।
ପାରନ୍ତି କେବେ ଆସିବେ ନା କହୁଥିଲେ?
ହଁ। ସେ ଆସିବେ କହୁଥିଲେ କେତେ ମାସ ରହିବ ବୋଲି। ଦେଖିବା କେତେ ମାସ ରହିଲା ଭିତରେ ଖୁଦୂରକୁୁଣୀ ଥିବେ ନହେଲେ ବି ଡାକିବା ଆମେ ଆଉ। ଦେଖିବା ଯଦି ଏଇଠି ଥିବ ତ ଭଲ କଥା ମାନେ ଆସିବ ନହେଲେ ଆଉ ଯଦି ଥିବେ ଆମେ ଡାକିବା କିନ୍ତୁ ଆସିପାରିବେ ନା ନାହି। ଜଣା ନାହିଁ। କାରଣ ଯାହାେଲେ ବି ଛୁଆ ଟା ନା ଛୋଟ ପିଲା ଟା ଥିବ। ହଁ ଆସିପାରିବେ କି ନ ଆସିପାରିବେ ଜଣା ନାହିଁ କିନ୍ତୁ ଯଦି ଥିବେ ତ ସେ ଟାଇମରେ ଭଲ କଥା ଆଉ। ଥିବେ ବୋଧେ ଯାହଲେ ବି କେତେ ମାସ ରହିବେ ନା।
ହଁ। ଆଉ ଏତର କଣ ପିନ୍ଧିବ ବୋଲି ଭାବୁଛ ଶାଢୀ?
ହଁ, ଶାଢୀ ନ ପିନ୍ଧିଲେ କଣ ମଜା ଆସିବ।
ହଁ ଶାଢ଼ୀ ପିନ୍ଧିବା। ଯେ ପିନ୍ଧିଆ ସେ ଟିକେ ମାନେ କଣ କହିଲୁ, ଏକା ବାଲା ପିନ୍ଧିବା ଦିଇ ଜଣ କେବେ ମି ଏଇଟା ଲାଷ୍ଟ ହେଇପାରେ ମୋର। ମେ ବି, କେହି ତା ପରଟା ଲାଷ୍ଟେ। ମୁଁ ଭାବିଛି ଆର ତାରକଟା ଲାଷ୍ଟ କରିବି। ମାନେ ଆଉ ଦୁଇଥର କରିକି ଲାଷ୍ଟ କରିବି ଏଥର ଟା କରିବି ଏଥରଟା ରହିବି ତା ଥରଟା ରହିପାରେ ଏ କିଏ ଜାଣିଛି ଯଦି ମୋର ଏଜାମ ହବ କି, ମୁଁ ବାହାରେ କୋଉଠି ରହିବି। ଖାଲି କଣ ଗମେଣ୍ଟ କୁ ଅନେଇଲେ ହବ କି? ଯଦି ମୁଁ କୋଉଠି ରହି ସ୍କୁଲ ଫୁଲରେ, ପୁଣି ପିଜି ଫିଜି ଯଦି କରିବି ମାନେ ମୁଁ ବି ଇ ଡି ସରିବ ମାନେ ସରିଯାଇଥିବା ନା। ଆର ଥରକୁ ଭାବ ଭାବରେ ଯଦି ନହେଲା ତା ପିଜିଟା କରିବି ଘରେ ଖାଲି କାଇଁ ବସିବିକି? ଦେଖିଆ କଣ ହଉଛି ଆଉ ସେଇଥିପାଇଁ। ଆଉ ଡିସ୍ ଟାନ୍ସ ପିସଟାନ୍ସ କରିବିନି ପିଜି ଟା। ହେଲା ପଇସା ନେଇଯାଉଛନ୍ତି ବହୁତ। କାଁ ଭା କାଇଁ ଗାମେଣ୍ଟରେ ନ କରିବୁ ମାନେ ରହିକି।
ନାଇଁ ନାଇଁ ଡିଷ୍ଟାନ୍ସରେ କରନି। ଦେଖେ ହବ ଯଦି କରିଦେବୁ ଆଉ। କରିବୁ ଯଦି ପୁରା ପୁରା ମାସ ଟା ଯଦି ରହିପାରିବୁନି ରହିପାରିବୁନି କିନ୍ତୁ? ଅ ଯଦି ହଁ ସେ ଲାଷ୍ଟ ଦିନ ଟା ବି ଆସିଲେ ବି ଚଳିବ।
ହ ହଁ ପି ଜି କରିବି କି କରିବେନି। ପ୍ଲସ ଥ୍ରି ପିଲା ଆଉ କରୁନାହାନ୍ତି ଆମେ ଆସି ବି ଇ ଡିହେଇକି ପି ଜି ଦବୁ ଏ ଆମ କଣ କରିବେ, କିଛି କରିବେ ନାହିଁ। ଆମ ବି ଇ ଡି ପିଲା କୁ କେହି ବି ସେଥିପାଇଁ ଆମେ ନିଜେ ଯିବ ବୁଲିକି ଆସିବ। ମାନେ କିନ୍ତୁ ତମ ଦାୟିତ୍ୱ ରେ ତମେ ଯେମିତି ନବ କିନ୍ତୁ ଆମେ ପ୍ରୋବ୍ଲେମ ନହଉ। ହଉ ସାର୍ ମାନେ ଏଇଟା। ଆମକୁ ପୁରା ଛାଡ଼ି ଦେଇଥିଲେ ଏଇଥରକ ଫ୍ରିଡମ ମାନେ ନିଜ ଇଚ୍ଛା
ଆଉ ଏଇଥର ଭଲସେ କରିବା ଆଉ।
କୋଉଠିକି ଯିବା ବାଳୁଙ୍ଗା ପୂଜା ପାଇଁ ନୂଆଁ ପୋଖରୀ ନା ଅମୂଆ ପୋଖରୀ।
କଣ କହିଲୁ ଶୁଭିଲାନି?
ମାନେ କୋଉଠିକି ଯିବା ଏଥରକ ମାନେ ଏକ୍ସାମ୍ ଦେବାକୁ ଏମା ଏକ୍ସମ୍ ଦେବା କହୁଚି। ଏଇଠି ଯୋଉ କଣ ଆମେ ବାଳୁଙ୍କା ପୂଜା କରି ଏଇ ଆମ ପୋଖରୀ ନା ଅମୂଆ ପୋଖରୀ ନା ପାଣ୍ଡେରା।
ଆମେ ନାଇ ପୋଖରୀ ଏ ଆଥର ଯୋଉ ଯାଇଥିଲେ ଯୋଉ ପାହାଚ ହେଇଥିଲା ଯୋଉ ପୋଖରୀ ଟା ପା।
ଅମୁଆ ପୋଖରୀ ତ।
ହଁ ସେଇଟା ଭଲ ମାନେ ଭଲ ଲାଗିଲା ସେଇଠି କରିବାକୁ। ପାହାଚ ପାହାଚ ଥିଲା କଣ କହିଲୁ ଭିତରକୁ ପାଣି ଭିତରେ ଯାଇକି ଆମେ କରିପାରୁଥିଲେୁ ପୂଜା ଟା ଏଠି କଣ କଲେ ବେଳେ ବହୁତ ଅସୁବିଧା ହଉଛି କାର ଥର ଦେଖୁନୁ ତୋର ଫୋନ ବି ପଡି ଯାଇଥିଲା ଭିତରେ।
କହନି ଯଦି ତୁ ନ ଧରିଥାନ୍ତୁ ମାନେ ମୋ ଫୋନ୍ ସହିତ ଏମିତି ପଡିଥାନ୍ତି। ମାନେ ଫୋନ୍ ଟା ସେ କୋଉ ଦୂରରେ ପଡିଥାନ୍ତା ଭାବୁଛୁ ତ।
ସେଆ ପା ମୁଁ ଡରି ଯାଇଥିଲି ମାନେ ତୁ ତୁ ପଡି ଯାଇ ତୁ ପଡିଯାଇ ଥାନ୍ତ ମୁଁ ତତେ ଧରୁ ଥିଲି ତତେ ଧରୁ ଧରୁ ଫୋନ ଟା ପଡିଗଲା ଯାହା ହଉ ପାଖରେ ପଡିଥିଲା ବୋଲି ଆମେ ଆଣି ପାରିଲେ ଯଦି ଭିତରକୁ ଯାଇଥାନ୍ତେେ କେତ ଅସୁବିଧା ହେଇ
ଓ ଫୋନରେ ପାଣି ବି ପଶିନି କିଛି କଣ ସାଙ୍ଗେ ସାଙ୍ଗେ ପଡିଲା ମୁଁ ଉଠେଇ ଆଣିଲି ନା।
ହଁ ସେଥିପାଇଁ ଭାବୁଛି ଏ ଏଠିକି ଯିବା ହେରି ଏଇଠି ପାହାଚ ଅଛି। ଭିତରୁ ଯାଇପାରିବା କିଛି ଇଏ ନାହିଁ ମାନେ ଖସଡା ଫସଡା ନାହିଁ ପଡିବା ପାଇଁ ଆଉ କଣ କହିଲୁ ସେଠି ଅଛି ବି ନା ଏମିତି ସାଇଡରେ କାନ୍ଥଟା ଅଛି ସେଠି ଫୋନ ଫୋନ ଯାହା ଜିନିଷ ଯା ଇଏ ଜିନିଷ ଥୋଇବି ପାରିବା ଏଠି ଗୋଟେ ବହୁତ୍ ଅସୁବିଧା ହୋଇଯାଉଥିଲା କାଦୁଅ ଫାଦୁଆ ରହିଯାଉଥିଲା ଚିକିଟା ମାଟିି ଦେଖୁନୁ ଗୋଡ଼ ଫୋଡ଼ ଅଁ ଖସି ଖୁସା ଯାଉଥିଲା ଅସୁବିଧା ହେଉଥିଲା ଏଇଠି ଯାଇକି ନହେଲେ ପୂଜା କରିଦେଇକି ଆସିବା ଆଉ।
ହଁ ସେୟା କରିବା ଯିବା ଭୋଗରାଗ ଦବା ଏଥରକ କିଏ ହବ ମାନେ ମେ ମାନେ ମୁଣ୍ଡି ନା କଣ କୁହନ୍ତି ମୁଣ୍ଡି?
ମୁଣ୍ଡି ନାଇଁ ଏଇ କଣ କୁହନ୍ତି ଏ ଯୋଉ ହଁ ଯାହାବି ଆମ ଲିଡର୍।
ଲିଡର୍ ନା ମୁଣ୍ଡି ଏଥରକ କିଏ ହବ ମୁଣ୍ଡି ନା ସେ ଯାହା ହଉ ଏଥରକ ଟା ତୁ ହୋ। ଆରଥରକ ଟା ଏ କିଏ ଜଣେ ଆକଚ୍ୟୁଲି ହେବା କଥା ହେଲା। ଯେ ଏଟା ଜଣେ ହେବା କଥା ଏମିତି ପାଞ୍ଚ ପାଞ୍ଚ ଦିନି ଯାକ ପାଞ୍ଚ ଥର ଯାକ ପାଞ୍ଚ ଜଣ ସେଇଟା ଭଲ ନୁହେଁ।
ନାଇଁ କିନ୍ତୁ ଏଇଥର ଟିକେ ଅସୁବିଧା ହେଇଗଲା ମ ଇଆଡେ
ବୁଝିଲି ଅସୁବିଧା ହେଇଗଲା ଯେ ଥରକଟା ହେଲା ତା ଏପଟେ ଆସିକି ତ କରିଥାନ୍ତେ ହେଇଥାନ୍ତା ନା ମୁଁ ଥରେ ତୁ ଥରେ ସାନିଆ ଥରେ ଆଉ ଗୋଟେ ସାଙ୍ଗ ସିଏ ଥରେ ମାନେ କଣ ମାନେ ଜଣେ ସିନା ଲାଷ୍ଟ୍ ଥର ଟା ମୁଁ ମାଡ଼ ବସିକି କଲି ବୋଲି କଲି ଏଟା ବୋଧେ କିଏ ବସିଥାନ୍ତା।
ହଁ ସେଇଆପା ହେଲା ଦେଖୁନୁ ସମସ୍ତେ ବି ସବୁ କହି ଯୋଉ ସାହି ରେ ଯୋଉମାନେ ଆସି ଥିଲେ ସେମାନେ ସବୁ କହିଲେ କହିଲେ ତମର କଣ ସବୁ ଥର ଗୋଟେ ଗୋଟେ ଥର କରୁଚ। ହଁ ପରା ସେଇଆ ହେଲା ହଁ। ନାଇଁ ତୁ ତୋର କିଛି ଅସୁ ସୁବିଧା ନାହିଁ ତୁ କଲୁ ଲାଷ୍ଟ୍ ଥର କାରଣ ଲାଷ୍ଟ୍ ଥର ମୁଁ ବି କରିପାରିନଥାନ୍ତି ନା ମୋର ନ ତ ମାନେ କରିପାରିନି ଅସୁବିଧା ହେଇଥିଲା ତ ଉୁଁ ତୁ କଲୁ ଠିକ୍ ଅଛି। କିନ୍ତୁ ଆଉ ଯୋଉ ଚାରିପାଳି ଯାକ ମୁଁ ଯୋଉଟା ନଥିଲି ଯେତେବେଳେ ବାହାରକୁ ଯାଇ କୁଆଡେ ଯାଇଥିଲି ଆଉ ଯୋଉଟା ଥିଲି ତ ସେଟା ମୁଁ କରିଥିଲେ ହେଇଥାନ୍ତା। ଛାଡ଼ ଯାହା ହେଇଥିଲା ହେଇଥିଲା ଏଥର ଦେଖିବା କଣ ହଉଛି ଆଉ ତାକୁ ସୁବିଧା ସୁବିଧାରେ ହେଇଯାଉ ଭଲ କଥା ଆଉ ହଉ ତାହେଲେ ମୁଁ ଗଲେ ଘରୁ କୁ‌ ଚାରି ପାଞ୍ଚ ଦିନ୍ ପରେ ଆଉ ଯିବି ଗଲେ ତତେ ଫୋନ୍ କରିବି ସମ୍ ରେ ଆସିବା ସବୁ ମିଟିଂ କରିବା ଆଉ।
ହଉ ହଉ ହଁ।